ଜୟଶ୍ରୀ ଜଗନ୍ନାଥ ଆଜ୍ଞା, ନମସ୍କାର ଶୁଭ ସନ୍ଧ୍ୟା।
ନମସ୍କାର୍ ଶୁଭ ସନ୍ଧ୍ୟା, ଆଉ ଆଶା କରୁଚି ଆପଣ ଭଲରେ ଥିବେ।
ଆଜ୍ଞା-ଆଜ୍ଞା ମୁଁ ବି ଆଜ୍ଞା ଭଲରେ ଅଛି ଆପଣ ବି ବହୁତ୍ ଭଲରେ ଅଛନ୍ତି ଆପଣ।
ନା-ନା ମୁଁ ଭଲରେ ନାହିଁ, ମୋ ଦେହ ଟିକେ ଖରାପ ହେଇଯାଇ
ଆଜ୍ଞା, ମୁଁ ଆଜ୍ଞ ଆପଣଙ୍କୁ ପଚାରିବାକୁ ଇ କିଛି କହୁଥିଲି କି ଆପଣଙ୍କ କେଉଁ ସବୁ ରନ୍ଧା କାର୍ଯ୍ୟ ଆପଣଙ୍କୁ ଆସେ ଆଜ୍ଞା?
ମତେ ସବୁ ରନ୍ଧା କାଯ୍ୟ ଆ ସେ, ଆପଣ କୋଉ ବିଷୟରେ ଜାଣିବାକୁ ଚାହୁଁଚନ୍ତି କୁହନ୍ତୁ, ମୁଁ ଆପଣଙ୍କୁ ରେସିପି ଟା ବତେଇଦବି।
ସହଜ ସରଳ କହିଲେ ଆଜ୍ଞା ସହ ସଳ ରନ୍ଧ କାର୍ଯ୍ୟ ମତେ ଟିକେ ଶିଖାଇଦେଲେ
ମୁଁ କହୁଚି ଆପଣ ଶୁଣନ୍ତୁ, ସବୁଠୁ ସହଜ ଖାଦ୍ୟ ହେଲା ଭା ତ, ଡାଲି, ଆଳୁ ଭର୍ତା।
ଆମେ ତାଙ୍କ ଆଜ୍ଞା ଆଳୁ ଭର୍ତା ଆଉ ଡାଲି ପାଇଁ ଆଜ୍ଞା ଆମକୁ କଣ କରିବାକୁ ପଡିବ ଆମକୁ।
ଆଚ୍ଛା ଶୁଣନ୍ତୁ ଫାଷ୍ଟ ଆପଣ ଗ୍ୟାସ୍ ପାଖକୁ ଯିବେ। ନା-ନା ପ୍ରଥମେ ଆପଣ ଡାଲି ଟାକୁ ଧୋଇଦେବେ ଶୁଣନ୍ତୁ
କୁହନ୍ତୁ-କୁହନ୍ତୁ।
ଆପଣ ଟିକେ ଡାଲି ଟାକୁ ଧୋଇଦେବେ। ଡାଲିରେ ତାପରେ ପାଣି ଗୋଟେ ରସ ନେବେ
ପାଣି ଗୋଟେ ରସ
କି ପ୍ରେସର୍ ରସ ନେବେ ହେଲେ ପ୍ରେସର୍ ନେବେ।
ଆଜ୍ଞା-ଆଜ୍ଞା ନେଲି ଆଜ୍ଞା।
ତାପରେ ପାଣି ଟିକେ ଦେଇଦେବେ ଯେ ତିକି ଡାଲି ଧୋଇଥିବେ ସେ ଡାଲି ହି-ହି ପକେଇଦବେ। ହଁ ତାପରେ ହଁ
କିଛି ପକେଇବେନି ଆଜ୍ଞା କିଛି ପକେଇବିନି ସାର୍।
ଆଜ୍ଞା ହଳଦୀ ପକେଇଦେବେ, ଲୁଣ ଟିକେ ପକେଇଦେବେ, ଆଉ ଟମାଟୋ ଟିକେ ପକେଇଦେବେ।
ହଉ ଆଜ୍ଞା ଏତିକି ହେଇଗଲେ ଆମ ଆଜ୍ଞା ଆପଣ ଆଜ୍ଞା ଆମ ଡା
ଟାଏ କି ଦିଟା ସିଟି ମାରିଦବେ, ନା-ନା ଶୁନାହାନ୍ତି ଆପଣ ଦିଟା ସିଟି ମାରିଦେବେ
ଆଜ୍ଞା।
ପଛରେ ଗୋଟେ ଗିନାଟେ ନେଇକି ସେଥିରେ ତେଲ ଟିକେ
ଆଜ୍ଞା ଆଉ?
ତାପରେ ସୋରିଷ
ଆଜ୍ଞା ସୋରିଷ ଜିରା ଆଜ୍ଞା ଧଳା ସୋରିଷ ପକେଇବି ନା କଳା ସୋରିଷ ପ
କଳା ସୋରିଷ ପକେଇବେ।
ଆଜ୍ଞା କଳା ସୋରିଷ ପକେଇଲେ ଆଜ୍ଞା ବହୁତ ତାର ସ ସ୍ଵାଦଟା ଅଧିକ ଆସିବ ଆଜ୍ଞା ଆଜ୍ଞା ଆଜ୍ଞା ବୁଝିପାରିଲି ଆଜ୍ଞା ଆଜ୍ଞା ଆଜ୍ଞା। ହଁ ଆପଣଙ୍କ ଡ଼ାଲି ଡ଼ାଲି ପାଞ୍ଚ ମିନିଟରେ ଆଜ୍ଞା ଆଜ୍ଞା। ଆଉ ଆଜ୍ଞା ଭାତ ଆଜ୍ଞା କେମିତିି କରିବୁ ଆମେ?
ଆ ଶୁଣନ୍ତୁ ପ୍ରଥମେ ଆମେ ଚାଉଳକୁ ଧୋଇଦବା। ତାପରେ ଗରମ
କେମ ନା ଅ ଅରୁଆ ଚାଉଳ ନା ଉଷୁନା ନା ଚାଉଳ ଆଜ୍ଞା।
ଆପଣ ଯୋଉ ଚାଉଳ ପ୍ରିଫର କରିବେ ଆପଣ କହିବେ କି
ଆଜ୍ଞା ଆଜ୍ଞା ମୁଁ ଆଜ୍ଞା ଟିକେ ବାସୁମତୀ ଚାଉଳ ଖାଇବି ଆଜ୍ଞା ବା ବାସୁମତୀ ଚାଉଳ।
ବାସୁମତୀ ଚାଉଳରେ ତ ଆମର କ୍ଷିରି ହୁଏ।
ନା ଆଜ୍ଞା ଆ ଆମର ସେନା ଆପ ଆପଣ ଯୋଉ ବଡ଼ ବଡ଼ ଯୋଉ ବାସୁମତି ଚାଉଳ ଯୋଉଥିରେ ବିରିୟାନୀ ଖାଆନ୍ତି ବିରି
ଆଚ୍ଛା ଆପଣ ସେଇ ଚାଉଳ ଖାଇବେ କହୁଚନ୍ତି ତ? ହଁ ସେମିତି ନର୍ମାଲି ଯେମିତି ଭାତ ଆମର ମାନେ ଚାଉଳକୁ ମାନେ ଚାଉଳକୁ ପ୍ରଥମେ ଧୋଇଦେବେ ତାପରେ ପାଣି ଫୁଟି ମାନେ ପାଣି ଗରମ କରିକି ରଖିଥିବେ ପାଣିରେ ଭାତ ପକେଇକି ପାଣି ଫୁଟିଲା ପାଣି ଫୁଟି ଲା ଟାଇମ୍ କୁ ଆପଣ ଚାଉଳ ପକେଇବେ ଚାଉଳ ପକେଇକି ତାପରେ ଛାଡ଼ିବେ ଖାଲି ଘାଣ୍ଟିବେ ଟିକେ ଲଗା ତର ଭାତ ଯେମିତି ତଳେ ନ ଲାଗିବ। ତ ସେଥିରେ ଆପଣ ଆଳୁ ଦିଟା ପକେଇଦେବେ।
ଆଳୁ ଦିଟା ଆଜ୍ଞା ହଁ ଆପଣ ଟିକେ ଟିକେ ଖମ୍ବ ଆଳୁ ପକେଇ ହବ ନା ଆମର ଏଇ ଯୋଉ ଏଇ ଏ ଏଇ ଆଳୁ ପକେଇଲେ ହବ ଆଜ୍ଞା ଦେଶୀ ଆଳୁ ଆଜ୍ଞା ଆଜ୍ଞା ଖମ୍ବା ଆଳୁ ହବନି ଆଜ୍ଞା?
ମୁଁ କହିଲି ଆପଣ ଯଦି ଖମ୍ବ ଆଳୁ ଖାଇବାକୁ ଭଲ ପାଉଥିବେ ତ ଆପଣ
ଓହୋ ତାହାଲେ ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ତ ଆଜ୍ଞା କୁହନ୍ତୁ କୁହନ୍ତୁ ତାପରେ।
ଆଚ୍ଛା ଖମ୍ବ ଆଳୁ ଆପଣ କଣ ଖମ୍ବା ଆଳୁ ଖାଇବେକି?
ନା ଆଜ୍ଞା ମୁଁ ପଚାରୁଥିଲି କାଳେ ଖମ୍ବଆଳୁ ଖାଇଲେ ଅଧିକା ଯଦି ଆମକୁ କିଛି ସ୍ଵାଦ ଆସି ହବ ଆମ
ଆଚ୍ଛା ନା ନା ନା ସ୍ଵାଦ ଏତେ ଭଲ ଆସିବନି ଆପଣ ନର୍ମାଲି ଆଳୁ ଖାଇବେ। ତ ଭଲ ଲାଗିବ ସେଇଟା ଆପଣ ଆଳୁ ସିଝେଇ ଦେ ମାନେ ଭାତରେ ପକେଇଦେବେ ତ ଭାତ ହେଲା ସହିତ ଆଳୁଟା ବି ହେଇଯିବ ଆଳୁଟା ବି ସିଝିଯିବ ତ ଆପଣ ଭାତ ତ ହେଇସାରିଲା ବେଳେ ଭାତ ଗାଳିଦେବେ ଆଳୁ କାଢିଦେବେ ଆଳୁର ଚୋପା ଛଡେଇଦେବେ
ଛଡ଼େଇ ଦେଇକି ଆଜ୍ଞା କୁହନ୍ତୁ?
ଆଳୁ ଚୋପା ଯେତେଳେ ଛଡ଼େଇଦେବେ ତା ଆଳୁଟାକୁ ଟିକେ ଚକୁଡ଼ି ଦେବେ।
ଆଜ୍ଞା ଚକୁଡ଼ି ବି ଦେଲି ଆଜ୍ଞା।
ହଁ ପିଆଜ ଲଙ୍କା ଟିକେ କାଟିକି ଥୋଇଦେବେ। ତେଲ ପକେଇବେ ଆମର ଟିକେ ଜିରା
ଜିରା ସୋରିଷ ଆଜ୍ଞା ଏଇ ଯୋଉ ଟିକେ କଞ୍ଚା ଲଙ୍କା ପକେଇବିନା ଟିକେ କ ଲଙ୍କା ଗୁଣ୍ଡ ପକେଇଲେ ଆଜ୍ଞା ଭଲ ହବ ଏଥିରେ।
କଞ୍ଚା ଲଙ୍କା ପକେଇଲେ ଭଲ ଲାଗିବ ଟେଷ୍ଟେଟା ଟିକେ ଭଲ ଆସିବ।
ମୁଁ ନାଇଁ ଆପଣ ମତେ ଅଛି ଆପଣଙ୍କୁ ସେଇଟା ଅଧିକା ପସନ୍ଦ ବୋଲି ଆପ ପ
ଆଜ୍ଞା ଆଜ୍ଞା ମତେ ଟିକେ ବହୁତ ପସନ୍ଦ ତ ତ ସେଥିରେ ଟିକେ କଞ୍ଚା ଲଙ୍କା ପକେଇକି ଟିକେ ଲାଲି ହବା ଯାଏ ଟିକେ ପିଆଜକୁ ଭାଜିଦେବେ ତାପରେ ଆମର ତାପରେ ଆମେ ଯୋଉ ଆଳୁ ଟା ଦଳିକି ରଖିଥିବା ସେ ଆଳୁ ଟା ପକେଇଦବା।
ଆଜ୍ଞା।
ଆଳୁଟା ପକେଇକି ଟିକେ ଘାଣ୍ଟିବା ଟିକେ ଘାଣ୍ଟିକି ଆମେ ସ୍ଵାଦ ତା ବକ ଟିକେ ହଳଦୀ ଆଉ ଲୁଣ ଟିକେ ପକେଇଦବା
ଆଜ୍ଞା।
ଏଇଟା ହେଇଗଲା ଆଉ ମାନେ ଆଳୁ ଭର୍ତ୍ତା ହେଇଗଲା ଆଳୁ ଭର୍ ତା ହେଇଗଲା ହଁ। ତାପରେ ଅପସନାଲି ଆପଣ ଚାହିଁବେ ଯଦି ପାମ୍ପଡ଼ ଟିକେ ନହେଲେ ସାଲାଡ ଟିକେ କାକୁଡି ଗାଜର ଟମାଟୋ ଦହି ଗୋଟେ ଆଣିକି ଆପଣ ଖାଇପାରିବେ।
ଓହୋ ଆଜ୍ଞା ଆମେ ଏତିକି ଆମର ଯଦି ଇଚ୍ଛୁକ ଥିବ ଖାଇବା ପାଇଁ ତ ଆମେ ତାକୁ ବି ଆଜ୍ଞା ଆମେ ଆଣିକି ଖାଇପାରିବୁ ଓହୋ ଠିକ ଅଛି ଆଜ୍ଞା ତ ଆପଣ ଧନ୍ୟବାଦ ଆଜ୍ଞା ଆପଣଙ୍କ ପା ତ ଏତେ ସବୁ କାନ ଅଛି ଆପଣଙ୍କ ପାଖରେ ରୋଷେଇ କାର୍ଯ୍ୟର। ତ ଆପଣ ଏଇ ଏ-ଏ -ଏ ଏଇ ଯୋଉ ରୋଷେଇ ପ୍ରଣାଳୀ ତ ଆମକୁ କହିଲେ ଆପଣ ଟି କି ଆମ ଘରକୁ ଆସି ରୋଷେଇ କ ଦେଲେ ଆଜ୍ଞା ବହୁତ ଭଲ ହୁଅନ୍ତା କେ
ଆଚ୍ଛା ଆପଣ ଯଦି ଚାହିଁବେ ମୁଁ ଆପଣଙ୍କ ଘରକୁ ଯାଇକି ରୋଷେଇ କରିି କରିବି ସେମିତି କିଛି ତ ବଡ କାମ ନୁହଁ।
ଆଜ୍ଞା ଆଜ୍ଞା ନହେଲେ ନହେଲେ ଯଦି ଆପଣ ଆପଣଙ୍କ ଘରକୁ ମତେ ଗା ଟାକି କରି ମଧ୍ୟ ଆମକୁ ଖାଦ୍ୟର ଆନନ୍ଦ ଉଠେଇବା ପାଇଁ ଆମକୁ କିଛି
ଆଚ୍ଛା ହଉ ଆଉ ମୁଁ ଡାକିବି ଆପଣଙ୍କୁ ଆସିବେ ଆପଣ ଆମ ଘରକୁ। ହଉ ଆମ ଘରେ ଆସିକି ଖାଇକି ଯିବେ ଆଉ।
ହଁ ଆଜ୍ଞା ତ ଆପଣ ଆଜ୍ଞା ଆଜ୍ଞା। ଖାଇବା ଆପଣ ଜାଣିଛନ୍ତି ଆମର ଯୋଉ ପ୍ରାଥମିକ ବିଦ୍ୟାଳୟର ରଙ୍ଗ ଏବେ ଭିନ୍ନ ହୋଇ ଯାଇଅଛି। ରଙ୍ଗ ଭିନ୍ନ ହେଇଯାଇଅଛି ଆଜ୍ଞା ତ ଆପଣ ସେଇ ବିଷୟରେ ଆପଣ କଣ କହିବେ ଆପଣ ସେ ରଙ୍ଗ ଆପଣଙ୍କୁ ଭଲ ଲାଗୁଚି ନା ଭଲ ଲାଗୁନାହିଁ ଆପଣଙ୍କୁ।
ଆମକୁ ଆମକୁ ସବୁ ଭଲ ଆମର କିଛି ମନ୍ଦ ନାଇଁ।
ଆଜ୍ଞା ଆପଣଙ୍କ କିଛି ମନ୍ଦ ନାହିଁ ଆପଣଙ୍କୁ ତ ସବୁ ଭଲ ଲାଗେ ତାହାଲେ ଆପଣଙ୍କୁ।
ଆଜ୍ଞା ମତେ ସବୁ ଭଲ ଲାଗେ କାହିଁକି କାହାକୁ ଆମେ ଖରାପ କହିବା ଆମେ ଫାଷ୍ଟ ଭଲ ହବା ନା।
ଆଜ୍ଞା ଆଜ୍ଞା ପୁଣି ପରେ ପୁଣି ପରେ ଯଦି ଆଜ୍ଞା ସେମାନେ ଯାଇକି କହିବେ କି ଇଏ ଏମିତି ତ ଆପଣ ହିଁ ନିଜେ ସେଇଠି ଖରାପ ହେଇଯିବେ। ତ ଆପଣ ସବବେଳେ ଯୋଉଠି ଭଲ କହିଥିବେ ତ ଆପଣ ଭଲ ହିଁ ହେଇକି ରହିବେ।
ହଁ ମାନେ ଆମେ ସବୁ ଜାଗାରେ ଆଗରେ ଏ ଯଦି କହୁଛେ ଏଇଟା ଖରା ବୋଲି ଆମେ ତା ଆଗରେ କଇବା କି ଏଇଟା ଖ ଖରାପ ବୋଲି ଯିଏତ କହୁଛି ଏଇଟା ଭଲ ବୋଲି ଆମେ ତା ଆଗେ ଯାଇ କହିବା କି ହଁ ଏଇଟା ଭଲ ବୋଲି।
ଆପଣ ଆପଣଙ୍କ ଘରେ କିଛି ପଶୁ ପକ୍ଷୀ କିଛି ର ରଖିଛନ୍ତି କି ଆପଣ ନା ଆପଣ କିଛି ରଖ୍ ନାହାନ୍ତି ଗୃହପାଳିତ ପଶୁ କିଛି ଓହୋ ଆଜ୍ଞା। ସେ କଇଛ ଏଖେନା ଛୋଟ ଅଛି ନା ବଡ ହେଇ
ବଡ ହେଇଗଲାଣି ସେ କଇଁଚ ଟା। ତାପରେ ଆଉ ମାଛ ଅଛି ତ ମା ଛ ହେରିକା ସବୁ ଭାଇ ଜଗୁଚି।
ଓହୋ ଆଜ୍ଞା। ତ ଆପଣ ଏତେ ସାରା ଆପଣ ଆଜ୍ଞା କୁହନ୍ତୁ କୁହନ୍ତୁ। ଓହୋ କିନ୍ତୁ ଆପଣଙ୍କ ଗୃହପାଳିତ ପଶୁ ଅଧିକା ଅଛନ୍ତି।
ଗୁହପାଳିତ ପଶୁ ମାନେ ଉପର ଘରେ ଅଛି। ଆମ ଘରେ ନାହିଁ। ଆମ ରୁମ ରେ ହିଁ ନାହିଁ ହଁ।
କ ନାହିଁ ଆଜ୍ଞା।
ଆଜ୍ଞା ଆମ ଘରେ ଛୁ ଯୋଉ ସ୍ନୁଲ କଣ
ଆଜ୍ଞା ଆଜ୍ଞା ଯଉ ଶୁଆ ଶୁଆ।
ହଁ ହଁ ଶୁଆ ଶୁଆ ସେଇଟା ଥିଲା ସେଇଟା ଉଡିଗଲା।
ଆଜ୍ଞା ସେଇଟା ଉଡିଗଲା କେମିତି ଆଜ୍ଞା ସେଇଟା? ଆପଣ ତାଙ୍କୁ ପିଞ୍ଜରାରୁ ଛାଡି ଦେଇଥିଲେ କି?
ନା ତାକୁ ଖୁଆ ହଉଥିଲା ତ ତାକୁ ଭଲ ଲାଗିଲାନି ତ ସେ ଉଡିକି ପଳେଇଲା ଖାଲି ମମି ମମି
ଖାଦ ହାତ ଖାଦ୍ୟ ତାଙ୍କୁ ବୋଧେ ପସନ୍ଦ ଆସିଲାନି ତ ସେଥିପାଇଁ ସେ ଉଡ଼ିକି ଗଲେ ହେରି।
ନା। ସ ତା ଦେହଟା ଟିକେ ଖରାପ ହେଇଯାଇଥିଲା ତ ତାକୁ ଉଡେଇ ଦେଲୁ ଆମେ କାରଣ ସେ ଚାଲି ପାରୁନଥିଲା।
ଆଜ୍ଞା ଆଜ୍ଞା ବୁଝିଲି ତ ଆପଣଙ୍କୁ ଆଜ୍ଞା ବହୁତ ଦୁଃଖ ଅନୁଭବ ହେଇଥିବ ଆଜ୍ଞା ଏଇ କଥାରୁ। ମତେ ଆଜ୍ଞା କ୍ଷମା କରିବା ଆଜ୍ଞା ଆପଣଙ୍କୁ ଏଇ ଦୁଖଦାୟକ ପ୍ରଶ୍ନ ପଚାରୁଥିବାରୁ।
ସ ହଁ ହଁ ଚଳିବ ସେମିତି କିଛି ନାହିଁ। ଆଉ।
କୁହନ୍ତୁ ଆଜ୍ଞା ଆଉ ଆପଣଙ୍କର ଏବେ ଆପଣଙ୍କ ଘରେ- ଉତ୍ପନ କଣ ହୋଇ ଆସିଅଛି ନା ଆପଣ କିଛି ଭୋଜନ ହେଇନି ଆପଣଙ୍କ ଘରେ।
ନା ଆମ ଘରେ ମୁଁ ବା କହିଲି ମୁଁ ଏବେ ଗୋଟେ ପାମ୍ପଡ଼ଟେ ଖାଉଥିଲି ଭାଙ୍ଗିକିରି।
ଖାଲି ପାମ୍ପଡ଼।
ଆଜ୍ଞା ସେ ପାମ୍ପଡ଼ଟା ଆମର ତେଲରେ ହେଇନଥିଲା ଖାଲି ସେ ପାମ୍ପଡ଼ ଟାକୁ ଖାଲି ପୋଡା ହେଇଥିଲା।
ଆପଣଙ୍କ ପାମ୍ପଡ ତାହାଲେ ପୋଡା ହେଇଥିଲା। ଆଜ୍ଞା ଆଜ୍ଞା ବୁଝିଲି ଆଜ୍ଞା ଆପଣଙ୍କ ଯୋଉ ଏକା ପାମ୍ପଡ ଆପଣ ଖାଉଥିଲେ। ତ କାର ଆର ଯୋସ୍- ହାତ ତ ଆସିଥିଲା ଆପଣଙ୍କୁ କେମତି ଆସିଥିଲା ଭଲ ନା ଖରାପ।
ଅଫକୋସ୍ ଭଲ ହିଁ ଆସିଥିବ। ଖରାପ ତ କିଛି ଜିନିଷ ଖରାପ ନୁହଁ। ଯୋଉ ଜିନିଷ ବାହାରିଛି ଆମ ଖାଇବା ପାଇଁ। ଆଜ୍ଞା ମତେ ସବୁ ଭଲ ଲାଗ ଖାଇବା ପାଇଁ।
ହଁ ଆପଣଙ୍କୁ ସାଳେ ସବୁ ଭଲ ଲାଗେ ତାହେଲେ।
ଆମେ ଏଇନା ଶାଖାହାରି ହେଇଯାଇଛୁ ତ ସା-
ସାକାହାରୀ ପାଇଁ ଆପଣଙ୍କୁ ସବୁ ଭଲ ଲାଗୁଛି। ସବୁ ପସନ୍ଦ। ଆଜ୍ଞା। ମୁଁ ବୁଝିଲି ଆଜ୍ଞା ଆପଣଙ୍କୁ ସବୁ ପସନ୍ଦ ଆସେ। ଆଉ ଆପଣଙ୍କର ଯୋଉ ପ୍ରାଥମିକ ବିଦ୍ୟାଳୟ ସାଙ୍ଗ ମାନଙ୍କ ସହ ଆପଣ ଏବେ କିଛି ବାର୍ତାଳାପ- ଓହ ଅନ୍ନଛତ୍ର ଟା କରୁନାହାନ୍ତି ଆପଣ କିଛି ଆଉ।
ହଁ ମୁଁ ବାର୍ତ୍ତାଳପ କରୁଛି ଏବେ ଗୋଟେ। ଗୋଟେ ଆଦିତ୍ୟ ବୋଲି ଗୋଟେ ପିଲାଟେ ଆମର ସ୍କୁଲରେ ପଢୁଥିଲା ତ ତା ସହିତ ମୁଁକଥା-
ଆଜ୍ଞା ତ ଆଜ୍ଞା ସେ ଆପଣଙ୍କ କିଛି- କହୁଥିଲେ ନା କି ଆପଣ କିଛି କହୁନାହାନ୍ତି ନା କଣ ପାଇଁ ନା। ଏତେ ବର୍ଷ ହେଲାଣି ତ କିଏ ଗୋଟେ ଯଦି ଭୁଲି-
ନା ନା ଆମେ କାହାକୁ ଭୁଲୁନୁ। ଆମେ ସମସ୍ତଙ୍କୁ ମନ ରଖୁଛୁ କାରଣ ଯିଏ ଯାହା ବି ଭୁଲିଗଲେ- ଲେବି ଆମେ ର ମନେ ରଖୁ କାରନା ଆମ ନା ଆମ ନା ର ମିନିଙ୍ଗସ୍- ସେଇଟା ନା ତ ଆମେ ସମସ୍ତଙ୍କୁ ଧରିକି ରଖିବୁ।
ଧରିକି ହିଁ ରଖିବେ ଆପଣ। ହଁ ବୁଝିପାଇଲି ଆଜ୍ଞା ଆପଣ ତ ବହୁତ ଆପଣ। ହୁଏତ ଆପଣଙ୍କର ହୃଦୟ ତ ବହୁତ ବଡ ଆପଣଙ୍କେ ସମସ୍ତଙ୍କୁ ପାଖରେ- ଧରିକି ରଖୁଛନ୍ତି। ଆପଣ ଗାଡି ଚଲେଇଲା ବେଳେ ହେଲମେଣ୍ଟ ପିନ୍ଧନ୍ତି? ଆଜ୍ଞା ମୁଁ ଆଜ୍ଞା ବୁଝିପାରୁଛି ଆ- ଆପଣ ଆଉ ଆପଣଙ୍କ ଆଜ୍ଞା ପୁରୁଷ ମିତ୍ର- ଓ ସେ ଆଜ୍ଞା ଆମ ପ୍ରାଥମିକ ବିଦ୍ୟାଳୟରେ ଶା ଆଜ୍ଞା ମୁଁ ହେଲା ବି ତାଙ୍କୁ ଜାଣିଛି ଆଜ୍ଞା।
ଆଜ୍ଞା, ଆପଣ ବି ଆମ ପ୍ରାଥମିକ ବିଦ୍ୟାଳୟରେ ପଢୁଥିଲେ ବୋଧେ?
ଆଜ୍ଞା ଆଜ୍ଞା, ମୁଁ ବି ଆଜ୍ଞା ଆପଣ ପ୍ରାଥମିକ ବିଦ୍ୟାଳୟରେ ପଢୁଥିଲି। ଆଜ୍ଞା ଆଜ୍ଞା, ଆପଣ କେମିତି ଜାଣିଲେ ଆଞା ମୁଁ ଅଷ୍ଟମ ଶ୍ରେଣୀରୁ ପଳେଇଥିଲି ବୋଲି ଆପଣ ତ ଏ ଏତେ ବୋଧେ ଦେଖିନଥିଲେ ବୋଧ ମତେ ଆଜ୍ଞା?
ନା ମୁଁ ଦେଖିିନଥିଲି, ଆପଣ ପଳେଇଥିଲେ।
ଓଉ ହୋ। ଆଉ କଣ କରିପାରିବା ତ ସେ କିଛି ନାହିଁ ଆପଣ ଯଦି ଚାହିଁବେ ମତେ ଏବେ ବି ଆପଣ ପାରିବେ ଆପଣ ମତେ, କାହିଁନା ମୁଁ ଆପଣଙ୍କର ସେଇ ପୁରୁଷ ମିତ୍ରଙ୍କ ଘର ପାଖକୁ ମୁ ବେଳେ ବେଳେ ଆସେ।
ହଁ ମୁଁ ଦେଖିଛି ପ୍ରାୟ ମୁଁ କିନ୍ତୁ ଖ୍ୟାଲ ନାହିଁ ଆପଣଙ୍କୁ ଦେଖିଛି ବୋଲି।
ହୋଉ ହୋଉ, ଆଜ୍ଞା ତ ଆପଣଙ୍କର ଆଜ୍ଞା ଠିକ୍ ଅଛି ଠିକ ଅଛି କିଛି ନାହିଁ, ଏତେ କିଛି ଅସ ଆଜ୍ଞା ଅସୁବିଧା ଜନକ କିଛି କଥା ନାହିଁ ତ ଆପଣ ଏବେ ବେଯଦି ଛାତକୁ ଆସନ୍ତୁ ଆପଣ ଘରକୁ ଆସନ୍ତୁ ନା ବର୍ଷା ପରିମାଣ ଧୀରେ ଧୀରେ ବଢିବାରେ ହେଲାଣି, ଆଜ୍ଞା ବୃଦ୍ଧି ହେଲାଣି ବର୍ଷ
ନାଇ ମୁଁ ଛାତ ଉପରେ ବସିନି ନା ବାହାରେ ବସିଛି, ମାନେ
ବାହାରେ ବାହାରେ ଆପଣ ଓଦା ହେଉନାହାନ୍ତି ଆପଣ?
ନା ଟିକେ ଟିକେ ବର୍ଷା ହଉଛି ଚଳିବ, କମ୍ପ୍ରୋମାଇଜ ଆମେ ଟିକେ କରିଦଉଛୁ ଆଉ।
ହଁ ତ ଆପଣ ତା ତା ସହ ବନ୍ଦୋବସ୍ତ କରିଦଉଛନ୍ତି ସେ ବର୍ଷା ସହ, ଆପଣଙ୍କୁ ଇଚ୍ଛା ହଉନି ବର୍ଷାରେ କିଛି ଗୋଟେ ଚାପ ପକୁଡି କିଛି ଖାଦ୍ୟ ଗ୍ରହଣ କରି
ଆପଣ ଯଦି ଆଣିକି ମତେ ଦେବେ ମତେ ବହୁତ ଭଲ ଲାଗିବ, ତ ଆପଣଙ୍କ ସହ କଥା ହେଇକି ମତେ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା। ଧନ୍ୟବାଦ, ଧନ୍ୟବାଦ ନମସ୍କାର, ଜୟ ଶ୍ରୀ ।